ହ୍ୟାଲୋ।
ହଁ ହଁ
ମ ଭୟ ଆସଛି। ଭଏସ ଆସୁଛି।
ଆଶୁନି।
ଆଚଛା ହଉ କଣ ଖର୍ଚ?
ବଇ
ବଇଚ।
ହ
ଆଛା ଖାଇସରିଲଣି ।
ହଁ
କଣ ଖାଇଲ?
ହୁଁ ହୁଁଁ। ଲି ଆଉ ଭଜା।
ଭଲସେ ସାଉଣ୍ଡ ଆସୁନି ଆଉ ଥରେ କହିଲ।
ରୁଟି ଭଜା।
ରୁଟି ଆଉ ଭଜା।
ତାପରେ? ଆଜି କଲେଜ ଯାଇନ?
ନା ନା।
କଣ ପାଇଁ ଗଲାଣି?
ଭଲ ଲାଗୁନି।
ହଁ।
ହଁ ହେଲାନି।
ମନ ହେଲାନି?
ନା।
ହଁ କାଇଁ ମନ ହେଲାନି?
ମାନେ ମୋ ମନ ଉପରେ ଡିପେଣ୍ଡ କରେ।
ତୁମ ମନ କିଏ ନେବେକି?
ନା ମୋ ମନ ବେଳେ।
ଉୁଁ ହୁଁ ସମସ୍ତଙ୍କ ତ ଯିବାକୁ ଇଚ୍ଛା ହଉଛି କଲେଜ ତୁମର କାହିଁ ହଉନି?
ମୋର ମନ ନାହିଁ କଲେଜ ରେ।
ଆ କୋଉଠି ମନ ଅଛି?
ଘରେ।
ଆଁ।
ଘରେ।
ଘରେ କଣ କରିବା ଯେ।
ହୈ।
କହିଲେ କଣ ହବ?
ଦିଲେ ଭଲ।
କଣ ଭଲ?
ଦିଲେ ଭଲ ତ କଣ ଭଲ।
ହୁଁ ମାନେ ଶୋଇିଲେ କଣ ଟା ଭଲ ଲାଗିବ।
ଭଲ ନା ଆଉ।
ପ୍ରେସେନ୍।
ହଁ।
ବିଜିନି ଆଉ କେଣ?
ହଉ ଆଉ କଣ କୁହ?
ବୁଝିଲ କଣ?
ଖାଇଲି ଆଜି ହେଇଥିଲା ଭାତ, ଡାଲି। ଉୁଁ ହୁଁ। ଭାତ ଡାଲି ଛତୁ ଭଜା ଛତୁ କଷା।
ଏବଂ କରୁଛୁ।
ଆଁ।
ଭଲ ରେ ଆଇଟମ୍ ତିଆରିକରୁଚି।
ଶୁବୁନି ଭଲ ସହିତ।
ହେଟି ଆଇଟମ କିଏ କରୁଛି?
ମାଇଁ କରୁଥିଲେ।
ହଁ ମାଇଁ ଗୋଟେ ନା ଦିଟା?
ଗୋଟେ।
ଘରେ ଆଇଟମ୍ କରୁଚନ୍ତି।
ଉୁଁ।
ସବୁ ପ୍ରକାରେ ଆଇଟମ କରୁଛନ୍ତି?
ହଁ। ହ।
ହଁ।
ହଁ।
ତମକୁ ସବୁଠୁ ଅଧିକ ଭଲ ଲାଗେ କଣ ଖାଇବାକୁ?
ଅଧିକ ଭଲ ଲାଗେ ଚିକେନ୍‌।
କେନେ।
ଆଁ।
କେନ୍!
ଦେନ କମେଇ ଭଲ ଲାଗେ?
ଭଲ ଲାଗେ ଭଲ ଲାଗେ ଟେଷ୍ଟ।
ଯିବ ହତ୍ୟା କରିବାକୁ ଭଲ ଲାଗେ ତମକୁ?
ମୁଁ ମାରୁଚିକି କି ଜଣଙ୍କର କାଟୁଥିଲା ମୁଁ ଆଣିକି ଖାଉଛି।
ସେମାନେ କାଟୁଛନ୍ତି ତମେ ତାଙ୍କ କାଟିବା ପାପ ବି ନେଇ ଆସୁଛ ନାଁ?
ଉଁ କୁଛ ପାନେକେ ଲିଏ କୁଛ ଖୋନା ତୋ ପଡ଼େଗା।
ମୁଁ ଏମତିକି?
ଓ ଦୁଃଖୁ।
ଓ କେହେନା ପଡ଼େଗା। ତୋ ସେଇ ଆବର ସ୍ଵାଦ ଲେନାହେତୋ ପାପ କାଦ। ଭାଗିଦାରି ବି ରେହେନା ପଡେଗା।
ହଁ।
ହଁ।
ମୋ ଆଗରେ ରେ କଥା କହିପାରିବେ।
କଣ୍ଡେ
ଆଉ ଭାଷାରେ କଥା କହିପାରିବେ?
ଆଉ କୋଉ ଭାସା?
କେତେଟା ଭାଷାରେ କଥା କହିପାରିବେ?
ଓଡ଼ିଆ ହିନ୍ଦୀ ବଙ୍ଗାଳୀ।
ତେଲେଙ୍ଗା
ହଁ।
ତେଲେଙ୍ଗା।
ତେଲେଙ୍ଗା।
ଏଲେଙ୍ଗା।
ହୁଁ।
ନା ଚାଲେଙ୍ଗା ଆସେନି।
ଆଉ କଣ ଟା ହେଇଛି?
ଓଡ଼ିଆ ହିନ୍ଦୀ ବଙ୍ଗାଳୀ।
ଇଂଗ୍ଲିସ। ! ! ! ! ! ! ! ! ! !
ଇଂଗ୍ଲୀସ।
ଇଂଗ୍ଲିସ
ସବୁଠୁ ଅଧିକ କଉଟା ଆଇଚି?
ଭାରି ବଢିଆ
ହଉ। ପକାରିବା ସାରେସୁଚି କଲେ ନାଁ?
କନ ଟେ?
ଦିରେ ଭାଷା ତାହେଲେ ଆସିଛି ନା?
ଜୋର ଲି।
ବେକାରିଆ ଭାଷା ତାହେଲେ ଆସିଛି ନାଁ?
ନାଁ ମ। ଯାଅ ପଢିବ।
ଭାଇ। କଣ ପାଇଁ ଶିଖେଇବାକୁ ପଡିବ? ନୋ କଣ ପାଇଁ ଦେଖିବାକୁ ପଡିବ?
ଭଲ ଅଛି ମାନେ ଯେତବେଳେ ଯେଉଠି ଯାହା ଆବଶ୍ୟକ ହବ ସେଇଟା ସେଠି ପ୍ରୟୋଗ ହବ।
ବୋଉ ତୁ ଯିବେ।
ହୁଁ। ସିଏ ସେଇଟା ସେଇଠି ବି। ସେଇଟା ସେଇଠି ବି, ସେଇଟା ସେଇଠି ବି, ସେଇଟା ସେଠିବି ବି, ଯୋଉଠି ଯାହା ପଡିଛି ଯାହାବି ତୁମର ଆସିବ ସଦା ସଦା ପ୍ରୟୋଗ ହବ।
ଓହୋ।
ହୁଁ
ପ୍ରୟୋଗ ସବୁଠି କରୁଛ ନାଁ।
ହଁ ଆଜି ସକାଳେ ଯେମିତି ରୋଡ ଉପରେ କରିଦେଇଥିଲି।
ହୁଁ।
କନ୍ ବା।
ହଁ ସେଠି ସେ ଜଣେ ହିନ୍ଦୀ କହିଲା ପରେ ତା ପରେ ହିନ୍ଦୀ କହିଦେଲେ। ସେଠୀ ଗୋଟେ ପ୍ରୟୋଗ କରିଦେଲି। ସେ ରୋଡ ଉପରେ ଜଣେ ହିନ୍ଦୀ କହିଲା ତ ଆଉ ତାକୁ ହିନ୍ଦୀ କହିଗିନା ପ୍ରୟୋଗ କରିଦେଲି।
ଆଉ। ନୋ।
କଣ ହେଲା?
କଣ?
ଶୁଭି ଲାନି ଆଉ ଥରେ।
ଆଉ କଣ କଣ କଣ କଣ କଲ?
ଆଉ କଣ କଲି ଆଉ ତ ମନେ ପଡ଼ୁନି ମନେ ପଢିଲେ କହିବା କେତେବେଳେ ଆଉ।
ବ କଣ କରୁଛ ଏବେ କଣ କରୁଛ?
ଏମଟ ଶହଶ କଣ୍ଡଛି
ହଁ।
କହିଲି କୁଣ୍ଡଉଛି।
ହଁ ହଉ।
ହୁଁ।
ହାଲୋ।
ହଁ।
ହଁ ହଉ।
ଶୁବୁନି।
ଆଉ କହ
କଣଡା ହେଲା ହେଟୁ
ଆଉ କଣ କରୁଚ ବା କହିଲ।
ହଁ କୁଣ୍ଡଉଛି ଇଏ ପିମ୍ପୁଡି କାମୁଡିଲା ତ ସେ ଗୁଡ଼ ପାଖେ।
ହଉ।
ହଉ।
ଭାଇ କଣ ଧରିଛି?
ଭାଇ।
ହୁଁ
ଭଏସ୍ କ୍ଲିୟର ଆସୁନି କଣ?
ସେ ଜାଣିଥିବ କଣ କରୁଛି କୋଉଠି ଥିବ ଘରେ ସେ ପଦାରେ।
ଆଉ ସେ କିଛି କରିବେନି ସେ କିଛି କରିବେନି। ତମେ ବା ଫୋନ୍ ଟା ରଖିଛ ସେ କିଛି କରିବନି।
ନା। ଆଛି ତା ମନ
ହଁ।
ହଁ।
ହୁଁ।
ଆମ
ହଁ।
ଆମକୁ ଭଲ।
ହଁ।
କାଇଁ? ହ ହଁ।
ହୁଁ।
କଣ? ହ୍ୟାଲୋ ହ୍ୟାଲୋ।
ଭଏସ କ୍ଲିୟର ଆସୁନି। ଭଏସ କ୍ଲିୟର ଆସୁନି କଣ କହୁଛୁଁ କୁହ ଆଁ
ପରେ କଥା ହଉଛି କାମ ଅଛି।
ହଁ।